ହାଲୋ।
ଭଏସ୍ କ୍ଲିୟର୍ ଅଛି?
ଆଜ୍ଞା।
ଆଜ୍ଞା କୁହନ୍ତୁ କଣ କରୁଚନ୍ତି?
ନାଇଁ ମୁଁ ଏଇନା ଚାଉଳ ଟିକେ ଖାଉଥିଲି। ବସିଚି ଏବେ ଆଉ।
ସକାଳୁ ପାଣି ପେଟରେ ସୋରି। ଖାଲି ପେଟେରେ ପାଣି ପିଇଚନ୍ତି ନା ପିଇନାହାନ୍ତି।
ହଁ ପିଇଚି ପିଇଚି।
ଗୋଟେ ବୋଟଲ୍ ଛୋଟ ବୋଟଲ୍ ରେ ପାଣି ଟିକେ ପିଇଥିଲି।
ଆଚ୍ଛା।
ଆପଣ ଉର୍ଜନା ବିଷୟରେ ଜାଣିଛନ୍ତି?
ହଁ ଏଇ ଯୋଉ ଠାକୁରଙ୍କ ବହି ତ ହଁ ମୁଁ ପଢ଼େ।
ଆଚ୍ଛା। ନାଇଁ ସେ ଆମ ଘରେ ଏଇଟା ଥୁଆ ହେଇଥିଲା ମୋ ଆଖିରେ ପଡିଲା ତ ମୁଁ ସେୟା ପଚାରିଲି। ଆପଣଙ୍କୁ।
ଆପଣ କୋଉ ସବଜେକ୍ଟ ବେଶୀ ଏଞ୍ଜୟ୍ କରନ୍ତି କୋଉଟା ଆପଣଙ୍କୁ ଭଲ ଲାଗେ। ପଢ଼ିବାକୁ।
ଉଁ ସାଇନ୍ସ ଟା ଭଲ ଲାଗେ ଇଂଲିସ୍
ସାଇନ୍ସ ର କୋଉ ସବଜେକ୍ଟ?
ସାଇନ୍ସ ର ଫିଜିକ୍ସ ଆଉ ବାୟୋଲୋଜି। ଦି ଟା ଭଲ ଲାଗେ।
ଆପଣଙ୍କର ଫ୍ୟୁଚର୍ ପ୍ଲାନ୍ କଣ ଅଛି?
ଉଁ ଡକ୍ ଡକ୍ଟର ହବା ପାଇଁ ଟିକେ ଇଚ୍ଛା ଅଛି ଆଉ।
କେତେ ଇଚ୍ଛା ଅଛି ମାନେ?
ମାନେ ଇଚ୍ଛା ଅଛି ଡକ୍ଟର ହବା ପାଇଁ।
ଆଚ୍ଛା।
ଟିକେ ଟା ମୁଁ ଭୁଲରେ ଲଗେଇଦେଲି।
ଆପଣଙ୍କ ଫେବ୍ରାଇଟ୍ ଜାଗା କଣ କୋଉ ଜାଗାକୁ ଆପଣ ବେଶୀ ବୁଲିବାକୁ ଭଲ ପାଆନ୍ତି?
ମତେ ଭଲ ଲାଗେ ଆମର ପୁରୀ ଭଲ ଲାଗେ। ଆଉ ଦେଓଘର ଭଲ ଲାଗେ, ଯୋଉଟା କି ଝାରଖଣ୍ଡରେ ଅଛି। ଆଉ ହଁ ହୁଁ ଆଉ ହୁଁ ଆଉ କଉ ଜାଗା?? ଯେତିକି ଜାଗା ଭିତରେ ଯାଇଚି, ମତେ ଏଇ ଦିଟା ଜାଗା ବେଶୀ ଭଲ ଲାଗେ।
ଆଛା।
ଆପଣଙ୍କୁ କଉ କଉ ଆପଣଙ୍କୁ କୋଉ ଜାଗା ଭଲ ଲାଗେ?
ମତେ ବି ସେ ପୁରୀ ଯିବାକୁ ବହୁତ ଭଲ ଲାଗେ ଆଉ ଆମର ସତ୍ସଙ୍ଗ ବିହରେ ଠାକୁର ବାଡି ଅଛି। କି ଯିବାକୁ ବହୁତ ଭଲ ଲାଗେ।
ଆଚ୍ଛା।
ଆପଣ ବହି ଫହି ପଢାପଢି କରନ୍ତି?
କୋଉ ବହି କହିଲେ?
କଉ ବି ବହି ପଢ଼ନ୍ତି କି? ମାନେ ପାଠପଢା ବହିକୁ ଛାଡିକି।
ମାନେ ଅଲଗା କିଛି ବହି ନାହିଁ।
ଆପଣଙ୍କ ଭୟସ କଟୁଚି।
ମୁଁ କହିଲି ସେମିତି କିଛି ବହି ନାହିଁ ମୁଁ ସେମିତି କିଛି ପନି ହ୍ୟାଲୋ।
ଆଚ୍ଛା।
ଶୁଭିଲା?
ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ରଜ କେମିତି କଣ ସେଲିବ୍ରେଟ କଲେ?
ରଜ ପହିଲି ରଜ ଦିନ ଆମେ ଯାଇଥିଲୁ ବୁଲିବା ପାଇଁ ଆନନ୍ଦ ବନ ଯୋଉ କହିଲି ଆପଣଙ୍କୁ ଆନନ୍ଦ ବନ ଆଉ ଲିଙ୍ଗରାଜ ମନ୍ଦିର ଆଉ ଯାଇଥିଲି ଆଉ ତା ପରଦିନ ଯାଇଥିଲି ଚିନ୍ତାମଣେଶ୍ଵର ମନ୍ଦିର ମୋର ଜଣେ ଭଉଣୀ ଟିଏ ହେବେ ଆମରି ଘର ପାଖରେ ଆଉ ଆଉ ଲାଷ୍ଟ ରଜ ଦିନ ନା ଆମେ କୁଆଡେ ବୁଲିବାକୁ ଯାଇନୁ। ଲାଷ୍ଟ ର ହଁ ଲାଷ୍ଟ ର ନା ନା ଶୁଣନ୍ତୁ ଲାଷ୍ଟର ଜ ଦିନ ଆମେ ଯାଇଥିଲୁ ଫରେଷ୍ଟ ପାର୍କ ଯୋଉ ବିଜୁ ପଟ୍ଟନାୟକ ପାର୍କ ଆମେ ସେଇଠିକି ଯାଇଥିଲୁ ସେଇଠୁ ଆମେ ଯାଇଥିଲୁ ଆଉ।
ଆଚ୍ଛା ତାହାଲେ ଆପଣଙ୍କ ରଜ ଏମିତି କଟିଲା? ମୁଁ ତ ପାଳି ନଥିଲି ହେଲା ଆଉ ଆଚ୍ଛା। ଏବେ ସବୁ ଏଇ ମାସ ଭିତରେ କଣ ସବୁ ଛୁଟି ରେ କଣ କେବେ ନୂଆ ଜିନିଷ ଆପଣ ଶିଖିଲେ?
ଛୁଟିରେ ନୂଆ ଜିନିଷ ତ ମୁଁ କିଛି ଶିଖିନି। ବାସ୍ ଏମିତି ଏଇ ମାନେ ଡ୍ରଇଂ ୱାଗା ମୁଁ କରୁଥିଲି ଡ୍ରଇଂ ରେ କେମିତି ମାନେ କୋଉ ଜାଗାରେ ଏତିକି ମେଜରମେଣ୍ଟରେ ଏଇ ଜିନିଷଟା ହବ ମାନେ କେମିତି ଡ୍ରଂଇଁ ଟା ଗୋଟେ ନିଜ ନାଚୁରାର୍ଲି କରିହବ ସେଇ ଭଳିଆ ଜିଷ ସ ଗୁଡାକ ଶିଖିଲି ଆଉ ଆଉ ବିସେଷ କିଛି ଶିଖିନି।
ଆଚ୍ଛା।
ମୁଁ ଦୁଇଟା କ୍ୟାନଭାସ୍ ପେଣ୍ଟ ବନେଇଥିଲି। ଆଗାମୀ ପାଞ୍ଚ ବର୍ଷରେ
ଏମତି କଣ କରୁଥିବି ମୁଁ ନିଜେ ବି ଜାଣିନି। ଭବିଷ୍ୟତ କଥା କେହି ଜାଣିନଥାନ୍ତି।
ଏ ଆପଣ କଣ ଆପଣ ତ ଆପଣ ଆଗାମୀ ପାଞ୍ଚ ବର୍ଷରେ ନିଜକୁ କେମିତି ଦେଖୁଥିବେ ଏଇଟା ତ ଭାବିଥିବେ ଭବିଷ୍ୟତ କେହି ଦେଖି ନାହାନ୍ତି ଯେ ହେଲେ ବି ଆମେ ତ ଫ୍ୟୁଚର ଗୋଟେ କିଛି ଗୋଟେ ପ୍ଲାନ୍ କରିଥିବା। ପ୍ଲାନ୍ ଟା ଆପଣ କଣ କରିଛନ୍ତି?
ମାନେ ମୁଁ କଣ କହିବି ମୁଁ ବି ନିଜେ ଜାଣିନି।
ଆଚ୍ଛା। ଆପଣଙ୍କୁ କୋଉ ଗୀତ ଟା ସବୁଠୁ ଅଧିକ ଭଲ ଲାଗେ?
ମତେ କେତେ ଗୀତ ଭଲ ଲାଗେ।
ଗୋଟେ ଗୀତ କୁହନ୍ତୁ?
ଗୋଟେ ହେଲା ଆମର ଖାମୋସିଆଁ ଭଲ ଲାଗେ
ଆଉ ଚାହାତ ବି ଭଲ ଲାଗେ।
ଓଡ଼ିିଆ ଗୀତ କୁହନ୍ତୁ?
ଆ ଓଡିଆ ର ଯୋଉ ବାବୁସାନ ର ଗୋଟେ ଗୀତ ଅଛି ହଁ ତୁ ଧୀରେ ଧୀରେ ଚାଲରେ ସମୟ ସେ ଗୀତ ଟା ଭଲ ଲାଗେ। ଆଉ ଆଉ ଏବେ ଗୋଟେ ଆସିଚି ନୂଆ ଗୀତ ଟିଏ ଓଦା ଲାଗେ ସେଇ ଗୀତଟା ବି ଭଲ ଲାଗେ ମତେ ବାବୁସାନର ମୋଷ୍ଟ ଅଫ ଗୀତ ଗୁଡାକ ଭଲ ଲାଗେ।
ଆଛା ଆପଣଙ୍କୁ ବାବୁଶାନ୍ ଙ୍କୁ ସବୁ ଗୀତ ଭଲ ଲାଗେ ତାହାଲେ।
ହଁ।
ଆପଣଙ୍କୁ କୋଉ ଖେଳ ଟା ବେଶୀ ଭଲ ଲାଗେ ଖେଳିବାକୁ?
କବାଡି ଆଉ କବାଡି ଆଉ ଉଁ ଉଁ କବାଡି ଆଉ ଖୋ ଖୋ।
ଇଣ୍ଡୋର ଗେମ୍ ଭିତରେ କଣ ଭଲ ଲାଗେ ଗୋଟା?
ଇଣ୍ଡୋର ରେ ବ୍ୟାଡମିଣ୍ଟନ ଆଉ ଉ ବ୍ୟାଡ଼ମିଣ୍ଟନ ଆଉ କଣ? ବ୍ୟାଡମିଣ୍ଟନ ଆଉ ଅ ଲୁଡୋ ଭଲ ଲାଗେ କ୍ୟାରମ ବି ଭଲ ଲାଗେ।
ଆପଣ ଆପଣଙ୍କ ସହିତ ଗୋଟେ କଣ ଗୋଟେ ମଜା ଜିନିଷ ଏବେ ଏବେ ପର୍ଯ୍ୟନ୍ତ ହେଇଚି ଆପଣ କହିଲେ।
ମଜା ଜିନିଷ ଏଇଆ ହେଲା ଯେ ମାନେ ମୁଁ ଯେତେବେଳେ ରାଗିଥିବି ମାନେ ମୋ ଦିଦି ଆସି ହେଲି ମୋ ମୁହଁ କୁ ଅନେଇଦବ ମାନେ ତାର ସେ ମାନେ ମୁହଁ ଟାକୁ ଦେଖିକି ହି ମୁଁ ହସିଦିଏ।
ଆଚ୍ଛା।
ଆଉ ମୋ ମାମୁଁ ଘରେ ବି ଦିନ ମାନ କିଛି ନାହିଁ।
ଏ କୁହନ୍ତୁ କଣ କହୁଥିଲେ ମାମୁଁ ଘରେ
ମାମୁଁ ଘରେ ମୋର ଦି ଜଣ ଭାଇ ଅଛନ୍ତି। ଆ ସେ ଦି ଜଣ ଭାଇ ମାନେ ସି ବି ବହୁତ ମାନେ ଅ ବହୁତ ତାର ଅ ଫନି ଟାଇପ ବହୁତ ହସାନ୍ତି ସେ ଦି ଜଣ। ତ ସେଇ କହୁଥିଲି ଆଉ।
ମାମୁଁ ଘର ମାତ୍ର ଆପଣଙ୍କର ଦିଟା ଭାଇ ଅଛନ୍ତି ଆଉ କେହିନାହାନ୍ତି?
ଆଉ ଗୋଟେ ବି ଭାଇ ଅଛନ୍ତି ତିନି ଜଣ ଟୋଟାଲି ତିନି ଜଣ ବାକି ତା ଭିତରୁ ଦି ଜଣ ହଁ ଟିକେ ବେଶୀ ଫନି ଆଉ।
ଟୋଟଲି ତିନି ଜଣ ତାହାଲେ ଆଉ କେହି ନାହାନ୍ତି।
ଆ ତିନି ମୁଁ ଗଣିଆକୁ ପଡିବ। ଆ
ଆଛା।
ମାନେ ସି ଏମୋର ଜଣେ ବି ହେବେ ତାଙ୍କର ଦିଟା ନାତି ଆଉ ଆମର ଏ ପଟେ ମାନେ ନିଜ ଅଜାଙ୍କର ନା ଚାର୍ ଟା ନାତି।
ଆପଣ ଏବେ ନିଜ ଅଜାଙ୍କର ଫାଷ୍ଟ୍ ଦିଟା କହିଲେ। ତାପରେ ତିନିଟା କହିଲେ। ତାପରେ କଣ? ଛଟା କହିଲେ ମୁଁ ସେଟା ବୁଝିପାରିଲୀନି ତ। ଆଉ ଘରେ ସବୁ ଭଲ ଅଛନ୍ତି।
ହଁ ଅଛନ୍ତି ଭଲ ତ।
ଆଛା ଆଜି ଆପଣଙ୍କର କଣ ରୋଷେଇବାସ?
ରୋଷେଇ ବାସ ପଖାଳ, ଆଳୁ ଭର୍ତ୍ତା। ଉଁ ପାମ୍ପଡ ଆଉ ବାଦାମ୍। ଆପଣଙ୍କର?
ଆମର ଚୁଡା କଦଳୀ।
ତ ଏବେ ଖାଉଚନ୍ତି ନା କଣ?
ନାଇଁ ନାଇଁ ମୁଁ ଆଉ ଟିକେ ପରେ ଖାଇବି।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବା ପା ମା ଅଁ ଗୋଟେ ଭଉଣୀ, ସାନ ଭଉଣୀ, ଆଉ ମୁଁ ଆଉ।
ଓ ହୋ। ଆପଣଙ୍କ ସାନ ଭଉଣୀ ଭଲ ନା। ଠିକ ଅଛି।